ହ୍ୟାଲୋ।
ହ୍ୟାଲୋ। କଣ କରୁଥିଲେ ଆପଣ।
ଏଇନିକା ତ ଖାଇକି ଉଠିଲି ଉଠିକି ଏଇଠି ବସିଥିଲି ଆଉ।
ଓହୋ।
ହୁଁ।
ହଁ
ବର୍ଷା ନା ଏବେ ଟିକେ ଛାଡି ଯାଇଛି ଆଜି ଦିନ ସାରା ହେଇନି ହେଇ ଏବେ ବର୍ଷା ଛାଡିଛି।
ହଁ ଏପଟେ ବି ଆମ ପଟେ ହଉଛି ବର୍ଷା ବି। ଛାଡି ଯାଉଛି ପୁଣି ହଉଛି ସକାଳୁ ପହରୁ ତ ଲାଗି ରହିଯାଇଥିଲା ପୁରା ବାରଟା ଗୋଟେ ଯେତିକି ପୁରା ଲାଗିଥିଲା। ତାପରେ ମଝିରେ ଟିକେ ଛାଡି ଯାଇଥିଲା ଅଧଘଣ୍ଟେ ଫେର ପକେଇଲା ଜୋର୍ ପୁଣି ଟିକେ ଛାଡି ଯାଇଛି ଅବିକା। ଓ
ହୁଁ।
ଅନ୍ଧାର କଲାଣି ପୁଣି।
ଅନ୍ଧାର ତ କରିଛି ଆଉ।
ହଁ ହଉ ଜହ୍ନି ପୂଜା କେମିତି କଣ ତମ ପଟେ କରନ୍ତି।
ଆମ ପଟେ ଜହ୍ନି ହୁଁ କୁଆଁର ପୂର୍ଣ୍ଣିମା।
ଆଚ୍ଛା।
ସେଇଟା କିଏ ମାସ କରନ୍ତି କିଏ ପନ୍ଦର ଦିନ ଲେଖା କରନ୍ତି ଆଉ କିଏ ଜଣେ ଜଣେ ସାତ ଦିନ ବି କରନ୍ତି ଯିଏ ଅଧିକ ଦିନ ପୂଜା କରିପାରିବିନି।
ତ ସେମତି ମାସଟା ଆଙ୍କ ଆମର କଲେ ଆମର ଫାଷ୍ଟ ଠାକୁରଙ୍କୁ। ହଁ ଜଣେ ଜଣେ ମାଟିରେ ଠାକୁର ବନାନ୍ତି ଆଉ ଜଣେ ଜଣେ ହଳଦୀରେ ବି ବନାନ୍ତି ହଳଦୀ। ସେ ଆମର ଯେଉଁଟା ବନା ହୁଏ ସାତ ଦିନଠୁ ବନା ହୁଏ ଆଉ ମାଟି ମାଟିରେ ଯୋଉଟା କରା ହୁଏ ସେଟା ଆମର ପୁରା ମାସଟା ଆଙ୍କ ପୂଜା ହୁଏ। ମାସ ଟା ମାନେ ଆଉ ସାତ ଦିନ ଥିବ ପୂଜା କରିବା ପାଇଁ। ସେତିକି ଦିନ ମାଟିରେ ପୂଜା ତାପରେ ଆଉ ସାତ ଦିନ ଥିବ ସେଟା ହଳଦୀରେ କରୁ ଆଉ। ଆ ସେତେବେଳେ ଫାଷ୍ଟ ଠାକୁର ବନୟୁ। ତାଙ୍କ ଆଖି ପାଖରେ କଉଡ଼ି ଦୁଇଟା ରଖୁ ହାତ ପାଖରେ କଉଡ଼ି ଦୁଇଟା ରଖୁ। ପେଟରେ ଗୋଟେ ଗୁଆ। ତାପରେ ଗୋଡ଼ରେ ଦୁଇଟା କୋଉଡ଼ି ଏମିତି ସବୁ ରଖୁ ତାପରେ ତାପରେ ଚଉଁରା ଫଉଁରା ସବୁ ଧୁଆଧୁଇ କରୁ ଫାଷ୍ଟ ଦିନ ତାପରେ ଖୋଳିକି କଳସ ବସଉ ହଁ ବେଲ ଯୋଉ ଆମ୍ବପତ୍ର। ନଡ଼ିଆ କି ଯିଏ ନଡ଼ିଆ ବି ଫାଷ୍ଟ ନନେବେ ପଇସାଟେ ନହେଲେ ଗୁଆ ଟେ ଏମିତି ଯାହା ହେଲେ ଫଳ ଯିଏ ଯେମିତି ବସେଇ ଦିଅନ୍ତି କଳସିରେ ଆଉ।
ହଁ।
ତାପରେ ବସେଇଲା ପରେ ବସିଲା ପରେ ଆମେ ପାଣି ଆଣୁ ଠାକୁରଙ୍କୁ ବନେଇ ସାରିଲା ପରେ ସେଇଠି ରଖୁ ତାଙ୍କ ପାଖରେ ଛିଟ କନା ତାଙ୍କୁ ଘୋଡ଼ାଇ ଦୋଉ
ହଁ
ହଁ ତାପରେ ସେଠି ତାଙ୍କର ଗୋଟେ କଜଳପାତି ଥାଏ ତାକୁ ବି ରଖୁ ପୂଜା କରିବା ପାଇଁ ତାରେ ଠାକୁରଙ୍କ ବହି ବି ରଖୁ ତାରେ ସେଠି ସେ ସିନ୍ଦୁର ଆଉ କଳା ତାଙ୍କ ଆଖିରେ ଲଗେଇଦେଉ ତାଙ୍କ ମଥା ରେ ସିନ୍ଦୁର ଫିନ୍ଦୁର ଲଗେଇଦୋଉ ତାପରେ ଧୂପ ଦୀପ ଦୋଉ ଦେଇକି ଆଣିକି ବହି ପଢ଼ି। ଢୁ ବହି ଫଢା ସରିଲେ ହେଁ ସେଠି ରଖୁ ରଖିକିନା ଭୋଗ କରୁ ଭୋଗ କରିସାରିଲା ପରେ ପୁଣି ଆଁ ସଳିତା ତିନିଟା ରଖିଥାଉ ତିନି ଜାଗାରେ ଭୋଗ ଦବୁ ମାନେ କଦଳୀ ଝୁ ହଁ। କଦଳୀପତ୍ରରେ ତାପରେ ଗୋଟେ କୁଟାଟେ ରଖ ଖୀ ହେଠି ଭୋଗ ଦଉ ତିନି ଜାଗାରେ ତାପରେ ତିନିଟା ସଳିତା ସେ ଭୋଗ ଉପରେ ରଖୁ ଆଉ ଗୋଟେ ସେମିତି ଦୀପରେ ତ ଲାଗିଥିବ ତା ପରେ ଏମିତି ସରିଗଲା ଏମିତି ମାସଟାଙ୍କ ଏମିତି ପୂଜା କରେ ତା ଲାଷ୍ଟ ଦିନ ଚାନ୍ଦ ପୂଜା ପୂଜା ହୁଏ ଖଇ ଆଉ
ସବୁଦିନି ଭୋଗ କଣ ନିଅ ପୁଣି?
ହଁ ଭୋଗ ଆମର ନଉ ଚୂଡ଼ା ନଉ ନହେଲେ ଯାହାର କିଛି ନଥିବ ଖାଲି ଚିନି ନହେଲେ କଦଳୀ ନହେଲେ
ନା ଏପଟେ ତ ଆମର ଠାକୁରଙ୍କର ମୁଢି ବେଶି ଯାଏ।
ମୁଢି ନା। ଆମ ପଟେ କିନ୍ତୁ ମୁଢି ଟା କୁହନ୍ତି ଉଷୁନା ବୋଲି ଆମର ମୁଢି ଲାଗେନି।
ନା ଆମ ପଟେ ମୁଢି ଭୋଗ ହିଁ ସାତ ଦିନିଆଙ୍କ ହବ।
ଉଁ ହୁଁ ହଁ ବହିରେ ବି ଲେଖା ହେଇଚି ମୁ ଢ଼ି ଭୋଗ ହୁଏ କିନ୍ତୁ ହେଲେ ଆମର
ମୁଢି ଭୋଗ ନା?
ହଁ ଯେ କିନ୍ତୁ ଏପଟେ କିନ୍ତୁ ମାନୁନାହାନ୍ତି ଏ ଟେ କହୁଚନ୍ତି ନା
ହଁ କଉ ସବୁପଟେ ଆଉ କଣ ସମାନେ ଗାଁ ଯେ ପଟେ ଯାହା ଚାଲିଛି।
ହଁ ତ ଆମ ଏପଟେ ମୁଢି ଭୋଗଟା କରନ୍ତିନି କହିବେ ଏଟା ଉଷୁନା ନା ତ ଠାକୁରଙ୍କୁ ଆମେ ଉସୁନା ଦେବୁ କିନ୍ତୁ ସେଇଟା ଯେ ବହିରେ ଲେଖା ହେଇଚି ସେଟା ସେ ବୁଝନ୍ତି ସେ ହଁ ଏମିତି ଆମ ସେମିତି କରୁ ଏଇ ଆଉ ସେଟା ଆମ ନେଉନା ଖାଲି ଚୁଡ଼ା ଉଖୁଡ଼ା ହଉ ସେଓ ଆଙ୍ଗରୁ ଯାହାଯିଏ ଭୋଗ ମିଳିବ ଯିଏ ଯାହା ନେବ ଆଉ। ହୁଁ। ଏମିତି ଆଉ।
ଲାଷ୍ଟ ଦିନ ପିଠାପଣା ଭୋଗ।
ହଁ ପିଠା ସାତଟା ଲେଖା ନହେଲେ ଯିଏ ପାଞ୍ଚଟା।
ହଁ।
ନଉ ସେଇଦିନ ଟିକେ ଲେଟରେ ତା ପୋଖରୀକି ଯାଉ। କଳସ ଉଭେଇ ପାଇଁ ସବୁ ପୂଜା ସରିଲା। ପରେ ଖଇ ନେଇକି ଯାଇଥାଉ ପୁଣି ଚାନ୍ଦାକୁ ଦେଖିକି ଥୁଥୁ କରି ସାବୁନର ଖଇ ଫୋପାଡ଼ୁ
ହଁ। ଚାନ୍ଦ କଥା ଯୋଉ ନେଇକି ଯାଆନ୍ତିନି ଆପଣଙ୍କଆଡେ ଚାନ୍ଦ ଯୋଉ ଥାଳିରେ ନେଇକି ଯାଆନ୍ତିନି ନଦୀରେ ଭସ ନା ପାଣି ଫାଣିରେ ଯୋଉ ଇଏ କରିବା ପାଇଁ
ନାଇଁ ଆମେ ଯଦି ଟିକେ ଜଲଦି ପୂଜା କରିଦେଇଥିବୁ ଯଦି ଚାନ୍ଦ ତ ଆସିନଥିବି ତାଲେ ଆମେ ପୋଖରୀକୁ ନେଇକି ଯାଉ ସେଠି ଚାନ୍ଦ ଦେଖିଲେ ସେଠି ପୂଜା କରୁ ସେଠି ବି ଆଉଥରେ ଠାକୁରଙ୍କୁ ରଖି ଚାନ୍ଦ ପୂଜା କରି ଠାକୁରଙ୍କୁ ବିସର୍ଜ କିର୍ତ୍ତନ କରି ପୂଜା କରିକି ବିସର୍ଜନ କରିକି ଆସୁ। ଆଉ ଯଦି ଆମର ଟିକେ ପୂଜାଟା ଲେଟ୍ ହେଇଯାଇଥିବ ଯଦି ଚାନ୍ଦ ଆଗକୁ ଆସିଯାଇଥିବେ ଆମେ ସେଇ ଯାହା ଘରେ ଧନ୍ୟ ପୂଜା ହଉଥାଏ ଚଉଁରାମୂଳେ
ହୁଁ।
ହଁ ସେଠୁ ବାହାରକୁ ଆସି ଗୋଟେ ଜାଗାରେ ଲିପି ଦେଉ ଗୋବରରେ ଲିପି ଦେଇକି ସେଇଠି ଯଦି ଚାନ୍ଦ ଦେଖାଯାଉଥିବେ ସେଇଠି ଦେଖିକି ସେଇଠି ପୂଜା କରିଦଉ।
ହଁ ଆମ ପଟେ କଣ କହିଲ ଝିଅ ସେ ହେଲା ଆମ ପଟେ ହେଲା ସେଇ ଲାଷ୍ଟ ଦିନ ସେ ଚାନ୍ଦ କରିକି ପିତ୍ତଳ ଥାଳିରେ ନେଇକି ଯାଆନ୍ତି ଭାରି ଚାନ୍ଦ ତିଆରି କରିବେ ସେଇଟା ନେଇକି ଯାଆନ୍ତି ଆମର ପାଖରେ ନଈ ଅଛି ତ ସେ ନଈକି ନେବେ ସେ ଚାନ୍ଦ ଥାଳିକି ନେଇକି ଯିବେ ଦୀପ ଦେଇଥିବେ ସେଇଟା ନେଇକି ଯିବେ ଉଭେଇକି ଆସ ଯିବେ ସେଇ ଚା ଚାନ୍ଦକୁ ନଦୀରେ ଉପେଇକି ଆସିକି ଟିକେ ବାଲି ଆଣିକି ଆସନ୍ତି ନଦୀ ବାଲି ଆଣିକି ଆସିବେ ଆଣିକି ଆସନ୍ତି ସେ ଚଉରା ମୂଳରେ ଦେଇକି ପୁଣି ଓଷା ପୂଜା କରନ୍ତି। ପିଠାପଣା ସେ ଯାହା ହିଁ କରିବା କଥା ସେ ପାଞ୍ଚଟି କିଏ ଆନେ କିଏ ସାତଟି। କାକେରା ତ ତାଙ୍କର ଭୋଗ ହୁଏ କାକେରା ପିଠା
ଚାକ
ଆଉ କାକେରା ପିଠା ଯାଏ ଉଖୁଡା ବି ଯାଏ ଉଖୁଡା କଦଳୀ ପୋଡ ସବୁ ନିଅନ୍ତି ବି। ଲାଷ୍ଟ ଚାନ୍ଦ ପୂଜା ହୁଏଯାଉ। ଆଣିକି କରନ୍ତି ସେମିତି ପୂଜା କରନ୍ତି ଆମ ପଠେ।
ହୁଁ। ହଁ ସେମିତି ଚାନ୍ଦ ପୂଜା କରନ୍ତି ସେ ପିତ୍ତଳ ଥଳିରେ ବି ନିଅନ୍ତି କିନ୍ତୁ ଆମର ଯଦି ଚାନ୍ଦ ଜଲଦି ଆସିଥାନ୍ତେ ଭାରି ଆମେ ଘରେ ପୂଜା କରିଦଉ। ଆଉ ନହେଲେ ସେମିତି ନଉ ପୋଖରୀକୁ।
ହୁଁ।
ସେଠି ଛେନାରେ ନହେଲେ ସେଇ ଉଖୁଡା ରେ କରନ୍ତି ନହେଲେ ସେଇ ଯେଉଁ ପିଠା ହୁଏ ସେ ପିଠାରେ ବି ଜଣେ ଜଣେ ଚାନ୍ଦ କରିକି ଆଣିଥାନ୍ତି।
ଏଟେ ହଁ ଖଇ ଉଖୁଡା ହୁଏ ଆମର ଏପଟେ ସାତ ପ୍ରକାର ସାତଟା ଜିନିଷରେ ହବ ଯୋଉ ସାତଟା ହଉ ନହେଲେ ପାଞ୍ଚଟା ତାଳ ଏ ଯୋଉ ତାଳ ସଜରେ ହୁଏ। ତାଳ ଯୋଉ ପାଚିକି ପଡିଥିବ ତାର ଯୋଉ ବାହାରିଥିବ।
ଏଇ ଯୋଉ ଖୁକୁଡି଼।
ଆପଣଙ୍କ ଆଡ଼େ ଖୁକୁଡି କୁହନ୍ତି?
ହଁ।
ଏଇ ନାଇଁ ଆମର କହିବି ତାଳ ସ ନା ଯୋଉ ସେଇଟା ସଜ କହିବେ ତାଳ ସଜ ତା ଭିତର ଟା ବାହାରି ବେ ହାଣିକି।
ତାଳ ସଜ ଆମର କୁହନ୍ତି ଯେତେବେଳେ କଞ୍ଚା ଥିବ ତାଳ ଟା ଯେବେ ଫାଷ୍ଟ ଆଣିକି ଖାଇବେ ଯେତେବେଳେ ତାଳ ପୁରା ପାଚି ନଥିବ କି ହେଇନଥିବ। ସେଇଟା ହୋଉଛି ସଜ ତାପରେ ତାଳ ହେଇଗଲା ପରେ ଏଇଟା ତ ତାଳ କୁହନ୍ତି ତାପରେ ତା ଭିତରଟା ଯେତେବେଳେ ଖାଇସାରିକି ତାଳ ପିଠା କରିକି ପକେଇଲାବେଳେ ହେଟାକୁ ଖୁକୁଡ଼ି କହିବେ।
ହଁ ନାଇଁ ତା ଭି ସେଇ ତା ଭିତରେ ଯୋଉଟା ମାନେ ଗଜା ପକେଇ ଦିଅନ୍ତି ପ୍ ବାଡ଼ିରେ। ଯୋଉଟା ବ ଗଜା ହୁଏ ସେଇ ଭିତର ଟାକୁ ଆପଣଙ୍କ ଆଡ଼େ ସେଇଆ କ
ଖଁ ଖୁକୁଡ଼ି କୁହନ୍ତି।
କୁଡି଼ କୁହନ୍ତିି ହଁ ମୁଁ ଜାଣିନି ଆମ ପଟେ ସେଇଟା କହିବେ ତାଳ ସଜ ଭାରି। ହଁ ସେଟାରେ ବି ହୁଏ ଆମର ସେଟା ଆଣିବେ କଦଳୀ ଗୁଡ଼ ଖଇ ଓ ସାତଟା ପକାର ର ଯିବ ଆସିବ ଭୋଗ। ଅଁ ଆସିକି ପଇଡ଼ରେ ସବୁ ମିଶେଇ ଦେଇକି ଗୋଟେ କି କରିଦିଅନ୍ତି ଚାନ୍ଦ। ମାନେ ସାତ ପକାର ର ଯୋଉ ଭୋଗ ଆସିବ ସେଇଟା ମିଶେଇ ଦେଇକି ଏକାଠି ଚକଟି ଦେଇକି ଗୁଡ଼ କଦଳୀ ଖଇ ସେ ତାଳସଜ ସବୁ ମିଶେଇକି ଗୋଟେକି କରିଦିଅନ୍ତି ଚାନ୍ଦ।
ଓହୋ ମତେ ଲାଗିଲା ସାତଟା କରନ୍ତି ନହେଲେ ପାଞ୍ଚଟା କରନ୍ତି ବୋଲି।
ହଁ ସେମିତି ଛୋଟ ଛୋଟ କଲେ ହବ ନହେଲେ ସବୁ ମିଶେଇ ଦେଇକି ଗୋଟେ ବି କଲେ ବି କରନ୍ତି ଗୋଟେଇ କରନ୍ତି ସେମିତି ବି ସବୁଥିରେ ପାଞ୍ଚଟା କରି ଦିଅନ୍ତି ସବୁ ଇଏରେ ଥାଳି ଚାରିିକର ପାଞ୍ଚଟା ଚାନ୍ଦ କରିଦିଅନ୍ତି। ଆପଣଙ୍କ ଆଡ଼େ ତାଳି ତାଳ ପରେ ପିଠା କରିକି ଖାଆନ୍ତି?
ହଁ।
ତାଳ ପିଠା ବୋଲି କଣ ଏଇ ଇଁ ଜନ୍ତା ପିଠା ନା ଏଇ ଚକୁଳି।
ନାଇଁ ଏଇ ଯୋଉ ଉଁ ପକୁଡ଼ି ସାଇଜି ର କରନ୍ତି ଛୋଟ ଛୋଟ ତାଳ ଗୁଲଗୁଲା।
ହୁଁ କଣ କଣ ସବୁ ପଡ଼େଇ?
ହଁ ସେଇ ଜନ୍ତା ରେ ହଁ ଜାଣିଛି ନା ତାକୁ ଫାଷ୍ଟ ଟେ ତାକୁ କୋରିବି କୋରି ସାରିଲା ପରେ ଗୁଡ଼ ନହେଲେ ଯାହାର ଚିନି ଥିବ ଚିନି ତାକୁ ଜନ୍ତି ବେ ଯେ ଚୂନା ପକେଇକି ଗୋଳେଇବେ। ସେରାକ ଗଳେଇ କି ପାଣି ଦେଇକି ଯେମିତି ସୁଜି ଜନ୍ତନ୍ତି।
ହୁଁ।
ନାଇଁ ସେମିତି ଗୁରେ କରନ୍ତି ଅଲଗା ଟାଇପ ର ଆଉ ଖାଲି ନହେଲେ ହେ ଆ ସେଇ ବିରି ନ୍ ଖାଲି ଯଦି ଚାଉଳ ଚୁନା ଆଉ ସେଇ ଯୋଉ ତାଳ ଯୋଉରା କୋର
ପକୁଡ଼ି କରନ୍ତି ନା କଣ?
ହଁ, ପକୁଡ଼ି କରନ୍ତି‌।
ଗୋଳେଇ ଦେଇକି ପ
ହଁ ଯେମିତି ପକୁଡି ଭଳିଆ କରନ୍ତି ହେନ୍ତି ପକୁଡି ଭଳିଆ ଛାଣିବ। ଲୁଣ ଆଉ ଗୁଡ଼ ପକେଇକି, ପକୁଡି ନାଖେ ଛାଣନ୍ତି।
ହଁ, ଚାଉଳ ଚୁନା ବେସନ ଫେସନ ପଡେନି।
ନାଇଁ, ଚାଉଳ ଚୁନାରେ କରନ୍ତି।
ହଁ, ହଁ, ଚାଉଳ ଚୁନାଟା ନ ତାଳଟା ନରମ ଆସିବ ନା ଚାଉଳ
ହଁ, ଚାଉଳ ଚୁନା ଟିକେ ଟାଣ କରେ ହଁ, ଆଉ ବେସନରେ ପକେଇଲେ ତ ସିଏ ଆଉ ଟାଣ ହବନି। ସେ ପୁରା ଫୁଣି ଯଉ ପାଣିଆକୁ ସେଇ ପାଣିଆ ହେଇଯିବ। ସେଟା ପାଣିରେ ଚିପୁଡିକି ତାକୁ ବାହାର କରନ୍ତି ତା ରସଟା ନା। ସେଟା ପାଣିଆ ହେଇଥାଏ ସେଥିପାଇଁ ଚାଉଳ ଚୁନା ପକାନ୍ତି।
ହଁ, ଆଉ ଜନ୍ତିକିି ପିଠା କରନ୍ତି ଜନ୍ତା ପିଠା ନାକଣ?
ହୁଁ, ଜନ୍ତା ପିଠା।
ହଁ। ହଉ, ମୁଁ ତାହେଲେ ରଖୁଛି ପରେ କେତେବେଳେ କ
ନା।